ପ୍ଲ
ଗୁଡ୍ ମର୍ନିଙ୍ଗ। ବସିଥିଲି କରେଣ୍ଟ ନାଇଁ ତ ବସିଛି ଆଉ।
ଉୁଁ ହୁଁ ଗାଧଆ ବାଧୁଆ ପୂଜା ପୁଜି ସାରିଲାଣି।
ହଁ ସବୁ ସଲାଣି।
ଉଁ ହୁଁ। ଖିଆ ପା ପିଇ ସାରିଛନ୍ତି ବୋଧେ ଆଉ।
ହଁ ଚାହା ପିଇକି ସକାଳ ଖିଆ ସଲାଣି ଲଞ୍ଚ ପାଇଁ ଏଠି କିଛି କରିନି କରିବି ଆଉ।
ଉୁଁ ହୁଁ କରେଣ୍ଟ ପାଇଁ ଏଇ ଯୋଉ ବର୍ଷା ଲାଗି ଚାଲି ଯାଇଥିବ ବୋଧେ।
ହଁ ହଁ ତିନି ଦିନ ହେଲାଣି କରେଣ୍ଟ ଇସ୍ୟୁ ଚାଲିଛ ଟ୍ରାନ୍ସଫର୍ମର କଁ ପୋଡ଼ିଯାଇଛି ତ।
ଅ ହଁ
କ୍ଲେଇ
ବର୍ଷା କେମିତି କଣ ଇଆଡ଼େ?
ବର୍ଷା ତ ଚାଲିଥିଲା ଏବେ ଏବେ ଟିକେ ବନ୍ଦ ହେଇଛି। ସକାଳୁ ତ ପ୍ରାୟତି ତିନିଟାରୁ ବର୍ଷା ହଉଛି ଆଉ।
ଉୁଁ ହୁଁ ପୁଅ କଁ କରୁଛି?
ସ୍କୁଲ ଯାଇଛି। ଆଉ ଘରେ ସବୁ ଭଲ ଅଛନ୍ତି? ଖିଆ ପିଆ ସରିଲାଣି? ହଁ, ଖିଆପିଆ ସରିଲାଣି?
ହଁ ଗାଧୋଇ ପାଧେଇକିନା ପୂଜା ସାରିକି ଏଠି ଖାଇକିରି ବସିଥିଲି ଆଉ।
ଆ ଅଛି ରୋଷେଇ?
ରୋଷେଇ ବୋଉ କରୁଚି ଭାତ ବସେଇଛି। ହୁଁ, ଆଉ ଆଜି ଶୁକ୍ରବାର ତ ମାଛ କି ଚିକେନ ଯାହା ହବ ଆଉ।
ହଁ ହଁ ଦେଖିବା ଆଉ କଁ କରିବା ଆଉ କରେଣ୍ଟ ନାହିଁ ବୋଲି ଇଚ୍ଛା ହଉନି କି ଛି ରୋଷେଇ କରିବାକୁ ଦେଖିବା କଁ କରିବା ଆଉ।
ହଁ
ଆଉ କଣ କୁହ ବର୍ଷା ପାଗରେ କଣ ଖାଇବାକୁ ଇଚ୍ଛା ହଉଛି ଏବେ? ବର୍ଷା ପାଖରେ କାହାକୁ ଖାଇବାକୁ ଭଲ ଲାଗେ ମତେ ଜମା ଭଲ ଲାଗେନି ଖାଇବାକୁ। ମତ କାଇଁ ଭଲ ଲାଗେନି ମୋତେ। ଡାଇଜେଷ୍ଟ ହୁଏ ନା ଠିକ୍ ରେ ଖାଇବାଟା ହ
କୁଆଡ଼େ ବି ଜିଁ ଇଏ କରିପେନା ମାନେ ବିରକ୍ତିଆ ଲାଗେ। ପୁଣି ସେଥିରେ କରେଣ୍ଟ ବିରି ଦଶଥର ଯୋଉ ଯାଉଛି ଆସିଛି ହଁ ଟିକେ ଘରେ ବସି ଥବ କରେଣ୍ଟ୍ ବି ନାହିଁ। ଯାହା ଇନଭେଟର ହେରିକା ଥିବ ବଧେ ଦେ ଆଉ
ହୁଁ ଭଲ ଲାଗିଲେ ସେ ଆଉ କଣ ରୋଷେଇ କରିବେ କିଛି ଭଲ।
ହୁଁ ଇନଭେଟର ଅଛି ଇନଭେଟର?
ହାଲୋ
ହୁଁ କହିଲେ ଇନଭେଟର ହେରିକା ବୋଧେ ଅଛି।
ଗୋଟେ ମିନିଟ୍ ଲାଇନରେ ଥାଅ ବୋଲି।
ଆଜ୍ଞା
କଣ କହିଲ?
କହିଲି ଇନଭେଟର ହେଇକା ବୋଧେ ଅଛି ନା କଣ?
ଇନଭଟର ଅଛି ତିନି ଦିନ କରେଣ୍ଟ ନାହିଁ ନା ଇନଭଟରରୁ ଚାର୍ଜ ବି ସରିଯାଇଛି।
ଓହୋ ପୁଅ ଆଜି କଣ ଟିଫିନ୍ ନେକକିନା ଯାଇଛି? ହୁଁ ହୁଁ
ସକାଳୁ କରିଦେଇଥିଲି ତା ପାଇଁ ନେଇକି ଯାଇଛି ସେ ଆଉ।
ଅ ହଁ କେତେଟାରେ ଆସିବ?
ଦିଟା
ହୁଁ ହୁଁ
ସେ ଦିଇଟାରେ ଆସୁଛି ତ ସେଥିଲାଗି କହିଲି ଟିକେ ରୋଷେଇ ଡ଼େରି କରିବା ଆଉ।
ହୁଁ ହୁଁ ତମେ ପଖାଳ ଫଖାଳ ଖାଇ ନଥିବ?
ନାଇଁ ପଖାଳ ମୁଁ ଖାଏନି ସଖାଳୁ ଖାଇଥିଲି ରୁଟି ସନ୍ତୁଳା କରିଥିଲି ଖାଇଥିଲି ପଖାଳୁ ଖାଏନି।
ପୁଅ କ ଦୋସା ଦେଲେ ତମକୁ ଭଲ ଲାଗେନି କି?
କଣ କହିଲୁ?
କହିଲି ପୁଅ ଦୋସା ଖାଇଲେ ତମକୁ ଭଲ ଲାଗେନି କି ଦୋସା?
ଦୋସା ଭଲ ଲାଗେ ଯେ ମୁଁ ତ କାଇଁ ଇଚ୍ଛା ହେଲାନି ଖାଇବାକୁ ମୁଁ କହିଲି ନାଇଁ ରୁଟି ସନ୍ତୁଳା ଟିକେ କରିଦବା।
ଅ ହଁ
ନାଇଁ ବୋଉ ବି ନା ନଁ ମୁଁ ପେଟ ଫେଟ ଗ୍ୟାସ ଯୋଉଡା ଖାଇଲେ ପିଠା ଗୁଡାକ। ଭଲ ଲାଗୁନି ଠିକରେ ସୋଇ ହଉନି ରାତିରେ ନା ଲାଇନ ନାହିଁ ଯେହେତୁ ଭଲ କ ତା ପାଇଁ ଖାଲି ଗୋଟେ ଦିଟା କରିକି ଦେଇଦେଲି ଆଉ ଆମ ପାଇଁ ରୁଟି ସନ୍ତୁଳା କଲି।
ଓ ହୋ ଆଡୁ ଦିପହର ରୋଷେଇ ଆଉ ଚିକେନ ନା ମାଛ ନା କଣ?
ମତେ କହୁଥିଲେ ମୁଁ ମାଛ ପାଇଁ ନାଇଁ କର ନାଇଁ ମାଛ ଗୁଡାକ ମତେ ଭଲ ଲାଗୁନି ଖାଇକୁ ଯଦି ପଠେଇବ ଚିକେନ ହଁ ନାଇଁ ତ ଫ୍ରିଜରେ ଅଣ୍ଡା ଅଛି
ଓହୋ ଭାତ ଭାତ ବସେଇନାହାନ୍ତି ବସେଇବା ଆଉ ହ୍ୟାଲୋ
ହ ହ୍ୟାଲୋ
ହୁଁ କହିଲି ଭାତ ବସେଇନାହାନ୍ତି ବସେଇବ ବୋଧେ ଆଉ
ହଁ ଯାଉଛି ବସି ହଉ ରୋଷେଇ କର ତୁ ଶୀଘ୍ର ହେଇଯିବୁ।
ଏ ବର୍ଷା ପାାଗ ନେଟୱାର୍କ ପ୍ରୋବ୍ଲେମ ରହୁଛି ବ
ହବ
ନେଟୱାର୍କ ପ୍ରୋବ୍ଲେମ ରହୁଛି ନା ବର୍ଷା ପାଗକୁ। ହ୍ୟାଲୋ
ହୁଁ
କୁହନ୍ତୁ କହିଲି ବର୍ଷା ପାଖ ନା ନେଟ ପ୍ରୋବ୍ଲେମ ରହୁଛି।
ହଁ ନେଟୱ ରହୁନି ବା ବର୍ଷା ପାଗରେ
ସେଥିପାଇଁ ଟିକେ ଶୁଲେ ଟିକେ ଶୁନି
ଟିକେ ଶୁଭୁନି
ହୁଁ
ଏ ହଁ
ହଁ ପା
ଯିବା ପାଇଁ କାମ ଟିକେ ଅଛି। କରିକି ଆସିବ ବାବୁ
ମାର୍କେଟ ଉୁଁ ହୁଁ ଆପଣ ସ୍କୁଟି ଚଲେଇ ଜାଣିଛନ୍ତି ନା କଣ?
ହଁ ସ୍କୁଟି ଶିଖିଛି।
ସ୍କୁଟି ଥିବ ବୋଧେ
ହଁ ଘରେ ସ୍କୁଟି ଅଛି। ସବୁ ମୁଁ କରେ ଏଠି। ନିଜେ ଯାଇକି ମା କେଟିଂ ସବୁ କରେ।
ପୁଅକୁ ବି ତ ଯାଇକି ସ୍କୁଲୁ ଆଣିଥିବେ? ନା ନାଇଁ ଗାଡି?
ଗାଡିରେ ଯାଉଛୁ। ସବୁଦିନେ କେତେ ସକାଳୁ ନେବି ପୁଣି ଦିପହରେ ଯାଇକି ଆଣିବି ବୋଲି ତାପରେ ବର୍ଷା ଦିନେ କଣ ଗାଡ଼ିରେ ଗଲାଉ ଟିକେ ଭିଜି ଭାଜିଯିବ। ତ ସେ ଭ୍ୟାନ୍ ଯାଉଛି ତ ଘର ସାମ୍ନା ଦେଇକି କୁଲଭ୍ୟାନ ଘର ସାମ୍ନାରେ ଯାଉଛି ମୁଁ କହିଲି ଏଇପଟେ ପଳା ଆଉ। ହଁ ପଇସା ନେଲେ ନିଅନ୍ତୁ ବରଂ ତମେ ଯାଅ ଭାରି ଏଇଥିରେ।
ସେଠି କେତେ ପେମେଣ୍ଟ୍ ନଉଛନ୍ତି? ସେ ନାହିଁ। ଆହାଃ ଖାଲି ଭ୍ୟାନ୍ ଟା।
ଭ୍ୟାନ୍ ଟା ଖାଲି।
ଆଉ ସ୍କୁଲ୍ ପେମେଣ୍ଟ୍ କେତେ କଣ ରହୁଛି? ଆହଃ ମନ୍ଥ୍ଲି ସବୁବେଳେ?
ମ। ନାଇଁ ତିନି ମାସରେ ଅଠର ସ ରହୁଛି ଆମର।
ଅହଃ ତିନି ମାସରେ ଅଠରଶହ ନଉଛନ୍ତି?
ହଁ।
ଅହଃ। ଆଉ ଭ୍ୟାନ୍ ଟା ଖାଲିି ବାରଶହ ଟଙ୍କା ନେଉଛନ୍ତି ବୋଧେ ଆଉ।
ଖାଲି ବାର ଶହ ଯିବା ଆସିବା ଟା ତାର। ଏଇଠି ବେଶି
ଅଙ୍ଗ
ଦୂର ବି ନୋଉ।
ଅଁ ହଁ ହଁ।
କଣ କରିଆ? ଯାହା ସେ କହିବେ ସେ ପିଲାଙ୍କୁ ଦାୟିତ୍ବ ରେ ନଉଛନ୍ତି ଦାୟିତ୍ବରେ ଆଣୁଛନ୍ତି ସେଇଟା ବଡ଼ କଥା। ଆଉ କଣ ତେ ଯାହା କହିବେ ତାଙ୍କୁ ଦବାକୁ ପଡ଼ିବ।
ଓହୋ ହଁ ହଁ ସେଥିରେ ବି ଗଲେ ବର୍ଷା ଦିନଟା ନା ବହୁତ ଇଏରେ ଯିବେ।
ହଁ ବର୍ଷା ଦିନେ କଣ ଗାଡିରେ ଗଲେ ଭିଜି ଭାଜି ଯାଉଛି ନା, ସେଥିପାଇଁ।
ହୁଁ, ସ୍କୁଟି ଚଲେଇକି ଲଙ୍ଗ୍ ଲଙ୍ଗ୍ ବାଟ କେବେ ଯାଇଛନ୍ତି? ନାଇଁ ପାଖାଆ ଅହଃ କଣ ଛୋଟବେଳୁ ଶିଖିଛନ୍ତି ସ୍କୁଟି?
ବାହାଘର ପୂର୍ବରୁ ଶିଖିଛି। କଲେଜ ଯାଉଥିଲି ନା।
ହଁ ହଁ ସ୍କୁଟି ନେଇକିନା ଯାଉଥିବେ? ହଁ ହଁ। ଶିଖିଯାଇଛନ୍ତି ବୋଧେ ଆଉ।
ହଁ।
ଟ୍ରାଫିକ୍
ସବୁ।
ଓହ୍ ହୁଁ।
ଚାଲିଛି ତ ଆଉ, ତାପରେ ମୁଁ କେବେ କାହାକୁ କାହା କି କେତେବେଳେ କେହି ଥିବ ନଥିବ କାମଟେ ଜିନ୍ଷଟେ ଆଣିଦେବା ପାଇଁ
ହଁ।
ତ ସବୁବେଳେ କେତେ ବାହାର ଲୋକ ମୁଁ କହିବି ଏଇଟା ଆଣିଦିଅ, ସେଇଟା ଆଣିିଦିଅ ତ ନିଜେ କରେ, ଭାଇ ପ୍ରାୟତ କେବେ ରହୁନାହାନ୍ତି। ସେ ତିନି ମାସ ଥରେ ଆସିବେ। ଆଠ ଦଶ ଦିନ୍ ପନ୍ଦର ଦିନ ରହିବେ ପଳେଇବେ।
ହଁ ହୁଁ।
ଆଉ କେତେ କାହାକୁ କହିବି? ଆଉ ତାପରେ ସବୁବେଳେ ଅନ୍ୟ ଉପରେ ଡ଼ିପେଣ୍ଡେଣ୍ଟ ହବାଟା ଭଲ ନୁହେଁ। କି ସବୁଦିନ ଅନେଇଥିବ କି ମୁଁ ମୋ କାମ କରିବାକୁ? ଆଜିକାଲି ଲୋକ ମୁଁ ମାନେ ସମସ୍ତଙ୍କର ତ କାମ ଅଛି। ତାଙ୍କର ତ ଲାଇଫ ଆଚ୍ଛା, ଆମେ ତାଙ୍କୁ ପରେଶାନ। କଲେ ପୁଣି ହବ କି? ୁ ସେଇଥିଲାଗି ମୁଁ ନିଜେ କରେ।
ଚିରି ଯିବ ସବୁ କାମ କରିଦବ ଠି
ସୁବିଧା। ମୋ ହିସାବରେ ମୁଁ କାମ ସାରିଲି ଗଲି, ମୋ ହିସାବରେ ମୁଁ ଆସିଲି।
କରିଦିଅନ୍ତୁ କହଲେ ପଡୋଶୀ ମାନେ ସବୁ କରିଦିଅନ୍ତି। ମନା କେହି କରନ୍ତି ନି। କିନ୍ତୁ ମୁଁ କହେନି ବେଶୀ କାହାକୁ ତାଙ୍କର ବି ତ କାମ ଅଛି। ଲାଇଫ୍ ପଡ଼ଚି ଆସିକି ଆମ କାମ କରିବେ ବୋଲି କଣ ମାନେ ଅଛି ତ। କିନ୍ତୁ କେବେ କେବେ ହୁଁ ଯାହାକୁ ଯେବେ ଯାହା କହିଚି କେବେ କେହି ନାହିଁ କରଥାନ୍ତି ସବୁ କରିଦିଅନ୍ତୁ।
ଉଁ ହୁଁ।
ସଖାଳେ କଣ ଖିଆପିଆ ହେଇଛି?
ସଖାଳେ ଉଁ ହୁଁ ରୁଟି ଥିଲା ସେ ଟିକେ ଖାଇ ଦେଇଥିଲୁ। ପୁଅ ଅ ଛ ତୁଆ ବିସ୍କୁଟ ଟିକେ ଖାଇ ଦେଇଥିଲା ଆଉ ଏବେ ଆଣିକିନା ଇଟିଲି ତରକାରୀ ଟିକେ ଖାଇଲା ଆଉ।
ସ୍କୁଲ ଯିବେ ଏବେ।
ସ୍କୁଲ ଲ ଲ ଯାଇନି ତାକୁ ତ ଥଣ୍ଡା ଛାଡୁନି ତ ଏ ଗଲେ ଖାଲି ଓଦା ହଉ ଚି।
ହଁ ବର୍ଷା ହଉଚି ନା କାଲି ବି ତ କଣ କହୁଥିଲା ବର୍ଷା ହେବ ବୋଲି ଲଘୁଚାପ ହେଇଚି ତ।
ଏଇଟା ବୋଧେ ଲଘୁଚାପ କି କଣ ଯେ ଏ ଏ ଛାଡୁନି କି କଣ ସେଇଥିପାଇଁ।
ଛାଡୁନି ପା।
ସେଇଥିପାଇଁ ତିନ ଚାର ଦିନ ହେଲାଣି ଅହରହ ଏକା ମେଘ ହଉଚି।
ବେଶୀ ବର୍ଷା ହେଲେ ଫୁଣି ବେଶୀ ଭଲ ଲାଗେନି ଖାଲି ଚାରିଆଡେ ପାଣି ପୁଚ୍ ପାଚ୍ ପୁଚ୍ ପାଚ୍ ହବ ହିଁ ହିଁ କପଡା ପତ୍ର ଯମା ଠିକରେ ଶୁକିବନି।
ହୁଁ।
ଭଲ ଲାଗୁନି ଆଉଁ।
ହୁଁ। କେତେଟା ଟାଇମରେ ଖାଉଛନ୍ତି କି ଲେଟ୍ କଲେଣି ରୋଷେଇ?
ପୁଅ ଦି ଟାରେ ଆସିବ। ସେ ଠିକି ଦିଟାରେ ଆସିଲେ ସେ ତାର ଆସିକି ଫ୍ରେଶ ହେଇକି ଚେଞ୍ଜ ଚାଞ୍ଜ କରିକି ବସେ ଆଗ ଦିଟା ପନ୍ଦର ଦଶ ପନ୍ଦର ହେଇଯାଉଚି ଆଉ।
ଓହୋ କେତେଟାରୁୁ ଉଠୁଚନ୍ତି? ବହୁତ ସକାଳୁ ଉଠ୍
ପାଁଶଟା ପାଁଶଟା ସାଢେ ଚାରିଟାରୁ ପାଁଶଟା ଭିତରେ ମୁଁ ଉଠିଯିବି। ମୋ ନିତ୍ୟ କର୍ମ ସାରିବି ତାକୁ ରେଡି ରୁଆ ସେ ଛଅଟା ପଇଁଚାଳିଶରେ ଯିବ।
ଉଁ ହୁଁ।
ତାପରକୁ ତା ଟିଫିନ୍ ଦିଅ ଖାଇବ ତାକୁ ରେଡି କରାଅ ସବୁ କାମ ସାରିକି ତାକୁ ଛାଡା ହବ ଆଉ। ହଁ।
ଉଁ ହୁଁ। ହଁ ଆପଣ କୁହନ୍ତୁ ଆପଣଙ୍କ ଶାଶୁ କୁଆଡ଼େ ଯାଇଚନ୍ତି?
ଆଜ୍ଞା ଶାଶୁ ବସିଥିଲେ ଏଠି ଏକାଠି ବସି ଖାଉଥୁଲୁ ସେ ଉଠିକି ଟିକେ ବାହାରକୁ ଗଲେ।
ହୁଁ ହୁଁ ଏବେ ବର୍ଷା ହଉନି ସିଆଡ଼େ।
ନାଇଁ ଛାଡି ଯାଇଚି ବର୍ଷା ତ କହିଲି ଯାଉଚି ଭାତ ଭାତ ଗୁଡା ବସେଇଦବା ଆଉ। କଣ କରିବା ଘରେ ଏକୁଟ ଟ୍ରାନ୍ସଫର୍ମର ପୋଡ଼ି ଯାଇଛି। ତିନ ଦିନ ହେଇଗଲାଣି ହଁ ଇଲେକ୍ଟ ଟ୍ରିସିଆନ୍ ମାନଙ୍କୁ ଫୋନ କରି କରିିକି ଯେଇଙ୍କୁ ସେ କହିଲେ ହଁ ଯିବୁ ଦେଖିବୁ ଯିବୁ ଦେଖିବୁ କହୁଛନ୍ତି। ଦେଖିବୁ ଆଉ ଆଜି ଆସ ଛନ୍ତିିକ କି ନାହିଁ ଆଉ।
ଓହୋ ହେବି ଶୁଣିବେନି ଠିକ୍ ଟାଇମରେ ଲାଇନ ଫାଇନ୍ ହେଇଥିଲେ।
ପୁରା ହଇରାଣ ହେଇଯାଉଚୁ ଆମେ ତାଙ୍କୁ କିଛି ଲାଗୁନି ଆମେ ହଇରାଣ ହଉଚୁ ତାଙ୍କୁ କିଛି ବି ଲାଗୁନି।
ହୁଁ।
ସେମାନଙ୍କର କଣ ଯାଏ ଆସେ।
ସେମାନଙ୍କର କଣ ଯାଉଛି।
ହଁ ପା ଆମେ ପୁରା ହଇରାଣ ହେଇଯାଉଛୁ ସେମାନଙ୍କୁ କିଛି ଲାଗୁନି।
ହଁ।
ଆଚ୍ଛା।
ହଉ ଠିକ୍ ଅଛି ରଖୁଛି ଆଉ।
ହଉ ରଖ।